କଣ କରୁଚ ଏବେ?
କଣ କରିବି ବସିଚି। ଧରାଯାଉ ତୁମକୁ ଦିନରେ ଥ କାଳେ ଏ ସକାଳେ ନାହିଁ ଘରେ ହିଁ ବସଚି। ଶୁଣୁ ଅ ମାନେ ତମକୁ ଦିନ ଭଲ ଲାଗେ ନା ରାତି ଭଲ ଲାଗେ?
ମତେ ଦିନ ହିଁ ଭଲ ଲାଗେ। ରାତି ଅ ଦିନ ଯେମିତି କହନ୍ତି ସୂର୍ଯ୍ୟ ସକଳ ଶକ୍ତିର ଆଧାର। ଆଉ ମାନେ ସତରେ କହିବାକୁ ଗଲେ କି ତ ସେଇଟା ହିଁ ସତ। ତ ରାତି ତମେ ହବ ଯେତେବେଳେ ତମେ କିଛି ଅନୁଭବ କରିବ ତ ରାତିରେ ସେମିତି କିଛି କରିବା ପା ପାଇଁ ସାହସ ହୁଏନି। କିନ୍ତୁ ଦିନରେ ଯାହା ଯେମିତି ହଉ ଅ ତମକୁ କିଛିଟା କରିବା ପାଇଁ ଯେ ମାନେ ତମକୁ ସ ତ ମୁଁ ତ ମୁଁ ବିଶେଷ କରି ମୋ କଥା ହିଁ କହିବି କାରଣ ମୁଁ କିଛିଟା ଆ ଯାହା ଅନୁଭବ କରିଚି। ତ ମୁଁ କିଛି ଗୋଟେ ସକାଳେ ସେଇ ଭଳିଆ ଅନୁଭବରେ ଥିବି ନା ମୁଁ ଏଇଟା କରିଦେବି। କିନ୍ତୁ ରାତି ହେଲେ ମତେ ଖରାପ ଭାବନା କାଇଁ ମୋ ମୁଣ୍ଡକୁ ଆସେ ଯଦି ଏଇଟା ହେଇଯିବ ତ ମୁଁ କିଛି କରିପାରିବିନି ତ ଏମିତି କିଛି ଭାବନା ତ ମତେ ରାତି ଭଲ ଲାଗେନି। କେବଳ ଶୋଇବା ପାଇଁ ଭଲ ଲାଗେ।
ହଁ। ରାତିରେ ଏଇଟା ଭଲ ଲାଗ କି ମାନେ ସବୁ ଦିନ ସାରା ଯୋଉ କାମ ଥକା ରାତିରେ ଏଇ ଟିକେ ବିଶ୍ରାମ କରିବା ପାଇଁ ସମୟ ମିଳେ।
ହଁ ସେ ବିଶ୍ରାମ ତ ସେଇଟା ରାତି ବାର ପରେ କି ଦଶଟାରେ। ତ ତା ପୂର୍ବରୁ ଯୋଉ କିଛିଟା ମୂହୁର୍ତ୍ତ? ତ ମତେ ସେଇଟା ଭଲ ଲାଗେନି। ତ ଯେମିତି କିି ରାତିରେ ତମେ ଦିନରେ ତମେ କିଛି ମାନେ ଅନୁଭବ କରିନଥିବେ କି ହଁ ଗୋଟେ ଭୂତ ବାହାରିବ କି ହଁ ଗୋଟେ କିଛି ହବ କିନ୍ତୁ ରାତିରେ ସେ ସବୁ ଭାବ ଭାବନା ଆସିବ।
ହଁ ନିଶ୍ଚୟ କିଛି ବି ସେମିତି ନଥିବ ହେଲେ ବି ଅନ୍ଧାର ଯାହା ହେଲେ ବି ଅନ୍ଧାର ହେଲେ ସେମିତି ଭୟ ଆସିବନି। ହଁ ସକାଳେ ଏମିତି ଯାଉଥିବ ଭୟ ଲାଗୁଥିବ।
ହଁ କି ତମେ ଏ କୁଆଡ଼େ ଗୋଟେ ବାହାର କୁ ଯାଇଥିବ ତ ଦିନରେ ତମେ ଭାବିଥିବ ହଁ ମୋ ପାଖରେ ସମୟ ଅଛି ମୁଁ ସନ୍ଧ୍ୟା ହବା ପୂର୍ବରୁ କିଛିଟା କରିି ଦେବି କିନ୍ତୁ ରାତି ହେଲେ ତ ଅସୁବିଧା ହେଲେ ମାନେ ଶେଷ।
ହଁ। ଆଉ ଝିଅ ପିଲାମାନେ ତ ବେଶୀ ଏମାନଙ୍କୁ ଡର।
ହଁ ଝିଅ ମାନଙ୍କୁ ବେଶୀ ନିଜେ ମରିଗଲେ ସେମିତି କିଛି ନାହିଁ। ଯଦି ବିି ମୃତ୍ୟୁ ତମର ଲେଖା ଅଛି ମରିଯିବ ସେମିତି କିଛି ନାହିଁ। କିନ୍ତୁ ଯୋଉ ନିନ୍ଦା ଅପମାନ ପାଇଁ ମରିବା ସେଇଟା ଅଧିକ ଟିକେ ବାଧେ। କିନ୍ତୁ ସିଏ ବି ଆମର ଏକ ପ୍ରକାର କର୍ମର ଫଳ। କଣ
ସମସ୍ତଙ୍କର କର୍ମର ବେଳ ଘୁରିକି ଆସେ ହଁ। ସେ ମେ ବି ଆଗ ଜନ୍ମରେ କିଛି କରିଥିବ ଖରାପ କର୍ମ।
ହଁ କିନ୍ତୁ ଲାଗେ ମୁଁ ଏତ କଣ କରିଥିଲି କି ଏମିତି ହେଇଗଲା ତ ମୋର ତ ଠାକୁ ରଙ୍କ ପାଖରେ ଏଇଟା ଗୋଟେ ମାନେ କଣ କହିବି ଓଡିଆରେ ତାକୁ କଣ କହନ୍ତି। ହଁ ମତେ ଲାଗେ ମୁଁ ଯଦି ଭଗବାନ କେବେ ଦେଖାହେବେ ତ ମୁଁ ତାଙ୍କୁ କହିବି କି ତମର ଯଦି କିଛି ଫଳ ଦବାର ଅଛି ଏଇ ଜନ୍ମର ଫଳ ଏଇ ଜନ୍ମରେ ଦିଅ କାରଣ ପୂର୍ବ ଜନ୍ମର ଫଳ ମତେ ତମେ ଏ ବେ ଦେଲେ ମୁଁ ତ ହିଁ ତମକୁ ଖରାପ ଭାବୁଚି, ତ ମୁଁ ତମକୁ କିଛି କହୁଚି ତ
ହୁଁ ଭଗବାନ ଯଦି ଗୋଟେ ଜନ୍ମର ଘର ସେଇ ଜନ୍ମରେ ଦେଇଦେବେ ତାହେଲେ ସି ଯୋଉ ଭୁଲ କରିବ ସେତେବେଳେ କଣ କେତେବେଳେ କରିବ ସେମିତି ହବନି।
ହଁ ମୋ କହିବା କଥା ମୁଁ ଏବେ ଭୁଲ କଲି। ହଁ ମୁଁ ଏବେ ଭୁଲ କଲି ମତେ ପାଞ୍ଚ ବର୍ଷ ପରେ ହଉ ପଛେ ମତେ ଏଇ ଜନ୍ମରେ ଫଳ ଦିଅ। ଯାହା ଦ୍ଵାରା କି ମୁଁ ଜାଣିବି କି ମୁଁ ତା ବେକରୁ ସୁନା ଚେନ ନେଇଥିଲି ବୋଲି ମୋର ଆଜି ଗୋଟେ ହାର ସ ହଜି ଗଲା। ଏଇଟା ହଉଚି କଥା।
ନାାଇ ସେମିତି ବି କିଛି କର୍ମ କିଛି କର୍ମ ଭଗବାନ ଦିଅନ୍ତି ହଁ। କିନ୍ତୁ କିଛିଟା ରହିଯାଏ ସେମିତି।
ହଁ କିଛିଟା ନ ରହିଲେ ବି ଆଗ ଜନ୍ମରେ କେମିତି ଆରମ୍ଭ ହଉ ହଉ କେମିତି ସେ ବଞ୍ଚିବ? ତା ଫଳ ଦ୍ଵାରା ହିଁ ତ ବଞ୍ଚିବ, ନହେଲେ ତ ଯିଏ ସବୁ ଫାଷ୍ଟ ଜନ୍ମ ହେବି ସେ ସବୁ ଖୁସିରେ ବଞ୍ଚିବେ। ଆମେ ତ ଏଇଠି ମାନବ ଏଇଠି ହ
ହଁ।
ହ ତ ଆଉ ଗୋଟେ ଗପଟେ ଗପର ନାଁ ହଉଚି ଘାସ ଅମର। ରହିବ।
ଆଛା।
ତ ଘାସ କ-କଣ ପାଇଁ ଅମର ରହିବ? ତ ଏ ବିଷୟରେ ଯେତେବେଳେ ଫାଷ୍ଟେ ପୃଥିବୀ ରେ ଫାଷ୍ଟେ ଯେତେବେଳେ ସମସ୍ତେ ଜନ୍ମ ହବା ପୂର୍ବରୁ ଭଗବାନ ପ୍ରଥମେ ଘାସକୁ ହିଁ ଜନ୍ମ ଦେଇଥିଲେ। ତ ଯାହା ଦ୍ଵାରା କି ସବୁ ଜାଗାରେ ଘାସ ଥିଲା। ତ ତାପରେ ପଶୁ ପକ୍ଷୀ ଏମିତି ସମ ସମସ୍ତେ ଆସିଲେ ତାର କିଛି ଦିନ ପରେ ମୃତ୍ୟୁ ବି ସେ ପୃଥିବୀ ପୃଶ୍ ଷ୍ଟକୁ ଆସିଲା ତା ନାଁ ଥିଲା ମୃତ୍ୟୁ। ତ ସମସ୍ତେ ପୂର୍ବରୁ ଭଲସେ ବଞ୍ଚ ଞ୍ଚୂ ଥିଲେ। ତା ପରେ ଯେତେବେଳେ ମୃତ୍ୟୁ ଆସିଲା ତ ସମସ୍ତଙ୍କୁ ମୃତ୍ୟର ଭୟ ହେଲା କି ହଁ ଆମେ ଯଦି କିଛି ଦିନ ପରେ ବା କିଛି ବର୍ଷ ପରେ ଆମେ ମରିବା। ତ ଏସବୁ ଭୟ ଆସିଲା। ପରେ ଭଗବାନଙ୍କୁ ସେମାନେ ଭେଟ ହେଲେ କହିଲେ ଭଗବାନ ଏସବୁ ବିଷୟରେ ତାଙ୍କ ପଚାରିଲେ। ତ ଭଗବାନ କହିଲେ ତ ମୃତ୍ୟୁ ଯେହେତୁ ଯେହେତୁ ତମେ ମାନେ ବି ଅଛ ଯେମିତି ଜୀବନ ଅଛ ମୃତ୍ୟୁ ବି ନିଶ୍ଚିନ୍ତ ତ ମୃତ୍ୟୁ ଏଠି ରହିବ ମୃତ୍ୟୁ ଏଠୁ କୁଆଡ଼େ ଯାଇ ପାରିବନି। ତମେ କୁହ ତା ପରେ? ଏ ରୁଟି ତମୁକୁ ଗୋଲ ବନେଇ ଆସେ? ଶୁଣୁଚ, ହାଲୋ। ହାଲୋ। ଶୁଣା ଯାଉଛି ଏବେ?
ହୁଁ ଶୁଣ ଯାଉଛି ଏବେ
ହଁ, ରୁଟି ତମକୁ ଗୋଲ ବନେଇଆସେ?
ରୁଟି ରୁଟି ବନେଇବା ପାଇଁ ଆସେ, ଆଳୁ ପରଟା ବି ଆସେ ଏମିତି ନର୍ମାଲ୍ ପରଟା ଏମିତିରେ ମୁଁ ଡେଲି ସକାଳ ରାତିରେ ରୁଟି ରୁଟି କରେ ପ୍ରାୟ, ରୁଟି ହୁଏ ଆମ ଘରେ, ସେ ରୁଟି ପରଟା ମତେ ହେଲେ ପରଟା ଖାଇବାକୁ ଭଲ ଲାଗେ।
ହାଲୋ।
ଆଜ୍ଞା।
ମୋ ଗପ ତମେ ଶୁଣୁଥିଲ?
ହୁଁ ଶୁଣିଛି। ମଜ କିଏ ନେଟୱାର୍କ ପାଇଁ କଟିଗଲା, ବୁଝି ହେଲାନି।
ହଁ ତ ଯେତେବେଳେ ମୃତ୍ୟୁ ବି ସେ ଧରା ପୃଷ୍ଠ କୁ ଆସିଲା ତ ସମସ୍ତେ ଯାଇକି ଅ ଭଗବାନ ଙ୍କୁ ପଚାରିଲେ ଭଗବାନ ମୃତ୍ୟୁ କାହିଁକି ଏଠି ଅଛି ତ ଭଗବାନ କହିଲେ କି -ତମେ ମାନେ ଯେମିତି ଏଠି ବଞ୍ଚିଛ ମୃତ୍ୟୁ ବି ଏଠି ସେମିତି ରହିବ ତ, ତମର ଯେମିତି କିି ତମେ ଯେ ପ୍ରତି ବର୍ଷ ଆୟୁ ନେଇକି ଆଇଛ ତାପରେ ମୃତ୍ୟୁ ତମକୁ ଆସିବ। ତ ଠାକୁର କହିଲେ କି କିନ୍ତୁ ତା ପରେ ବି ତମେ ତମ ମାନଙ୍କର ମୃତ୍ୟୁ ଅଛି। କିନ୍ତୁ ଘାସର ମୃତ୍ୟୁ ନାହିଁ। ତ ସମସ୍ତେ ଅଭିଯୋଗ କଲେ- କହିଲେ ଘାସ ଗୋଟେ ତୁଚ୍ଛ, ଯିଏ ଆମ ପାଦ ତଳେ ରୁହେ। ତ ସିଏ କଣ ପାଇଁ ଅମର ରହିବ, ଆମେ କଣ ପାଇଁ ମରିଯିବୁ? ତ ଏ ଅଭିଯୋଗ କଲେ ଭଗବାନଙ୍କ ପାଖରେ, ଭଗବାନ କହିଲେ ତମେ ମନ ଙ୍କର ମୃତ୍ୟୁ ହେଇଯିବ କିନ୍ତୁ ପଶୁ ପକ୍ଷୀ ତ ଏସବୁ ଯୋଉମାନେ ସବୁ ଜନ୍ମ ନେଇଥିଲେ ସେମାନେ ସବୁ ଅଭିଯୋଗ କଲେ। କି ମୃତ୍ୟୁ ଆମକୁ କଣ ପାଇଁ ହବ କି ଘାସକୁ କଣ ପାଇଁ ହବନି? ତ ଭଗବାନ କହିଲେ ଏଇଟା ବି ତମ ଭଲ ପାଇଁ ତମେ ଯାହାକୁ ପାଦ ତଳର ଜିନିଷ ଭାବୁଛ ସିଏ ତୁଛ ସିଏ କଣ ପାଇଁ ମରିବନି? ସିଏ ହିଁ ଅଛି ବୋଲି ତମେ ଧରା ପୃଷ୍ଠରେ ମାନେ ପାଦ ଥୋଇପାରୁଛ ନହେଲେ ପୃଥିବୀରେ ତମେ ପାଦ ଧୋଇ ପାରିନଥାନ୍ତ, ଯେତିକି ଟାଣ ତ ସେଥିପାଇଁ ତମେ ମରିଗଲେ ତମେ ଆଉ ମାନେ ତମର ଯାହା ବଂଶଜ ରହିବେ କିନ୍ତୁ ତମେ ରହିବନି କିନ୍ତୁ ଘାସ ମରିଯିବ କିନ୍ତୁ ଘାସ ସରିବନି ଘାସ ଯୋଉଠି ମରିଥିବ ଘାସ ସେଇଠି ଆଉ ଥରେ କଅଁଳିବ। ତ ସେଥିପାଇଁ ଘାସ ଆମର
ଆଚ୍ଛା।
ଆଉ ତମେ କୁହ?
ଆଉ କଣ କହିବି? ରଜରେ
ଏତେ ବର୍ଷ ହେଲାଣି ଜୀବନକୁ ନେଇକି କିଛି ତ ନୀତି ଶିକ୍ଷା ଥିବ। ହଁ ରଜ
ତମେ ସବୁ ଗପ ମାନେ ଉପରେ ଘୁସି ଦେଇଛ ନା କଣ
ନା ଘଷି ଦେଇନି କିନ୍ତୁ ଯାହା ସବୁ ଶିଖିଛି ଜାଣିଛି ତ ଗପିବାର ତ ଅଛି।
ଆଆଆ
ଅତ ରଜରେ ମୁଁ ଯାଇଥିଲି ଗାଁକୁ, ବର୍ଷା ହଉଥିଲା ଲାଇନି ବି
ବର୍ଷା ହେଉଥିଲା କିନ୍ତୁ ରଜରେ ବୁଲାବୁଲି କଣ କରୁଛ
କିଛି ବୁଲାବୁଲି କରିନି ତ ଏଠି ବାହାରେ ଯାହା ରହିଥିଲେ। ସ ନା ସେମିତି ସଂକ୍ରାନ୍ତିରେ ଯୋଉଟା କେବଳ ଯାଇଥିଲି ଠାକୁରଙ୍କ ପାଖକୁ ଆଉ ସେମିତି କିଛି ରଜରେ ବୁଲାବୁଲି କରିନି।
ହଁ
ଆଉ କଣ କୁହ? ତମେ କୁଆଡ଼େ ବୁଲିଥିଲ ରଜରେ?
ରଜରେ ଆମ ପାଖରେ ପାଖରେ ଏଇଠି ଆମର ଧୂଳି ଖଞ୍ଚା ହେଲା ସେଠି ଯାଇଥିଲି ସେଠରେ ବହୁତ ମଜା ହେଥିଲା ଯେ ମୁଁ ଖେଳ ମ୍ୟୁଜିକ୍ ଚେୟାର୍ ଆଉ ଯେଉଁ ବୁରକୁ ଯୋଉ ଅଣ୍ଟେ ଯଏ ବାନ୍ଧିକି ଦୌଡନ୍ତି ସେମିତି ଖେଳ ଜିଲ୍ଲା ପିଢ଼ି ଏମିତି ବହୁତ ସାରା ହେଇଥିଲା ଭଲ ଲାଗୁଥିଲା ଦେଖିକି।
ଦୋଳିରେ ବସିକି ଖେଳୁଥିଲ ନା ଠିଆ ହୋଇ କି ଖେଳୁଥିଲ?
ନାଇଁ ଦୋଳିରେ ବସିକି ଛିଡା ହେଇକି ସେମିତି ଖେଳେ ସେମତି ଖେଳି ହୁଏ ହେଲେ ବହୁତୁ ସାରା ପିଲା ରହିଲେ ସେମତି ଲାଗେ। ଚାଲ ଖେଳ।
ହଁ କିନ୍ତୁ ମତେ ଡର ଲାଗେ ଖେଳିବା ପାଇଁ କାଳେ ମରିଯିବି। କାଳେ ଏଇଟା ଆଜି ଶେଷ ଦିନ ଥୀଵ ସେଥିପାଇଁ। ନା ମତେ ଏମିତି ଦୁଃସାହାସିକ ହଁ ମତେ ଭଲ ଲାଗେ ତ ଏତେ ଜୋରରେ ବି ମୋତେ ଭଲ ଲାଗେନି କାରଣ ମତେ ଟିକେ ଦୁଃସାହାସିକ କାମରୁ ଦୂରେଇ ରହିବାର ଅଛି।
ଆଚ୍ଛା। ନାଇଁ ମେତୀରେ ମୁ ଆମ ଘରେ ଏମତି ରେ ମୁ
ଆ ଜୀବନକୁ ମୁଁ ନିଜେ ସାରୁ ପତ୍ରରେ ରଖିଛି ସେଥିପାଇଁ।
ହଁ। ଏମିତି ତ ଠିକ ହେଲେ ସେମିତି ରଖିଲେ ଜୋରେ ମଜା
ଆ
ତମକୁ ଛୁଟୀ ମଜାଲା ନାଆଉ କଅଣ ହ୍ରାଲୋ।